ହ୍ୟାଲୋ। ହ୍ୟାଲୋ।
ହଁ ହଁ ଜୟ କୁହନ୍ତୁ।
ହଁ କହିଲି ଆଉ କଣ ବର୍ତ୍ତମାନ ଖିଆପିଆ ସବୁ ସରିଯାଇଛି ନୁହେଁ କି।
ହଁ ହଁ ନା ଆଜି ଯାଇଥିଲି କାମ ଛାଡିକି ଆସିବୁ ଆଜି ରବିବାର ତ। ଆଜି ଜଲଦି ଟିକେ ଖା ପିଅ ସଇଲାଣି ସାଢେ ସାତଟାରୁ। ଆଟା ରୁ। ବସିଥିଲି ବସିକି ଟିକେ ଅନ୍ୟାନ୍ୟ କାମ ଘର କାମ ଚାଲିଥିଲା ଟିକ ପଢ଼ାପଢ଼ି କର କରୁଥିଲି ଘରେ ବି ସମସ୍ତେ କହୁଥିଲେ ଆଉ ଆପଣ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି ମୁଁ ତ ଅଛି ୟାଡ଼େ। ଆଉ ଆସିଛି ବାହାରକୁ ଟିକେ ନଗୁ ଏ ବର୍ଷା ହେଇଛି ଆଉ ଯାଇପାରୁନି ଗୋଟେ ଜାଗାରେ ଅଛି। ଆଉ ଓମ୍। ଆପଣ ବର୍ତ୍ତମାନ ଆଉ କୁଆଡେ ବୁଲାବୁଲି କୁଆଡେ ଆଉ ଯାଇଥିଲେ ନା ନାଇଁ?
ବୁଲାବୁଲି
ଆମଣ କଣ ଭଲ କୋଉ ଦର୍ଶନୀୟ ସ୍ଥାନ କଣ କୋଉ ବିଷୟରେ ଜାଣିଛନ୍ତି କଣ ଟିକେ କହୁନାହାନ୍ତି?
ଆମର ଏପଟେ ମା ତାରା ତାରିଣୀଙ୍କ ମନ୍ଦିର ଭାରି ପ୍ରସିଦ୍ଧ। ବହୁତ କାମ ଫାମ ହେଇଛି ବହୁତ ଲୋକ ଭିଡ଼ ହୁଅନ୍ତି ଦର୍ଶନ କରନ୍ତି ଭକ୍ତମାନେ ବହୁତ ଦିଗ ଓଡିଶା ଓଡିଶା ବାହାରୁ ବି ଆସନ୍ତି ସେ ଗୋଟେ ଶକ୍ତି ପୀଠ ଏକ ଏବଂ ସେଇଥିପାଇଁ
ତାରା ତାରିଣୀ ନୁହ କି। ଆଚ୍ଛା ଆଚ୍ଛା ଏଟେ ମାଆଙ୍କର ବହୁତ ଇଏ ତ ଏଟ ଲୋକ ବି ଗହଳି ପୁରା ବହୁତ ହୁଅନ୍ତି ନୁହ କି। ବେଶୀ ମାନେ ଆମର ତାରିଣୀରେ କୋଉ ମାସଟାରେ ବେଶୀ ମାନେ ଲୋକ ବେଶୀ ହୁଅନ୍ତି ଦର୍ଶନ କରି ଯାଆନ୍ତି।
ତାରା ତାରିଣୀ ତ ଏଠି ଅ ଦଶରା ସମୟ ଟିକେ ଗହଳି ହୁଏ। ଆଉ ନୂଆ ବର୍ଷ ସମୟରେ।
ସ୍ୱତନ୍ତ୍ର ଗୋଟେ ପୂଜା ପାଠ ହୁଏ ଗୋଟ କଣ ଦେବୀଙ୍କର ଗୋଟେ ମାନେ ସ୍ୱତନ୍ତ୍ର ଥାଏ ଗୋଟେ କଉ ଏ ସମୟ ଗୋଟେ କୁହନ୍ତି।
ହଁ ସେଇଟା ଦୁର୍ଗା ପୂଜା ସମୟ ଦଶରା ସମୟରେ ହୁଏ ଆଉ ନୂଆ ବର୍ଷ ସମୟ ଟିକେ ପିକନିକ ସ୍ପଟ ବୋଲି ଲୋକ ସବୁ ଯାଆନ୍ତି ଆଉ ତାପରେ ଉ ଏ ତପ୍ତ ପାଣି ବୋଲି ଅଛି ଏକ ଜାଗା ସେଇଠି ଟିକେ ବୁଲାବୁଲି ସାରିକି ଜିରାଙ୍ଗ ବୁଦ୍ଦଙ୍କ ଏକ ହୁଁ, ଜାଗା ଏଠି ବହୁତ ସାରା,
ସେ ଏରିଆ ଟରେ ବି ଯାଇଛି ଯୋଉ ବୃଦ୍ଧ କହୁଛ ମୁଁ ସେ ଜାଗାକୁ ଯାଇଛି, ଜିରାଙ୍ଗ ଯାଇଛି ତତ୍ତ ପାଣି ସେପଟ ଲାଇନ ଯାଇଛି ଟେ ଆମର ସେ ଲାଇନ୍ ରେ, ବୁଲାବୁଲି ବି ମୁଁ କରିଛି ମୁଁ ସେଇ ଜାଗା ଟାକୁ ଦିଇ ଥର ଯାଇଛି ଏ ଜାଗାକୁ ଜିରାଙ୍ଗ ଯାଇଛି ହେଟ ଗୋଟେ, ଖସଡ଼ା ବିଡୁ ଅଛି ଗୋଟେ ନବିଦା ନାଳ ଟା, ଫସ ଟା ସେଠି ପାଣି ମାନେ ଟିକେ ଟିକେ ଟାଣେ ଜଷ୍ଟ ଟିକେ ଯେହେତ ତଳ ଟା ଚଟାଣ ଥିଲା, ପଥର ଚଟାଣ ସେଟା ପାଣି ଟିକେ ଟାଣେ, ଆଉ ଆଚ୍ଛା ତାହେଲେ ବ ବହୁତ ସାରା ଜାଗା ତାହେଲେ ବୁଲିଛ ନୁହ କି, ଆଉ, ମୁଁ ତ ପାଞ୍ଚଟା ଖଣ୍ଡେ ରାଜ୍ୟ ବୁଲିଛି ପାଞ୍ଚଟା ରାଜ୍ୟ ରାଜସ୍ଥାନ ଯାଇଛି, ରାଜସ୍ଥାନ ବୁଲିବାକୁ ଯାଇଛି ଏଠି ଆନ୍ଧ୍ରପ୍ରଦେଶ ଯାଇଛି, ଆଉ ଏଠି ବୁଆ ଯାଇଥିଲି, ବାଙ୍ଗାଲୋର ଯାଇଛି ଏ ବୁଲାବୁଲି କରିଛି ବହୁତ ଗୁଡେ଼ ଜାଗା ଆଉ,
ମମ୍ ରାଜସ୍ଥାନରେ କୋଉଠି କଣ-କଣ-କଣ ଜାଗା-ଜାଗା ଯାଇଥିଲେ?
ମୁଁ ରାଜସ୍ଥାନ ମୁଁ ଜୈସଲମେର ଯାଇଥିଲି ଜୈସଲମେର, ଯୋଉଠି ଆମର ରାଜାଙ୍କ ରାଜ ବାଟିକାଟା ଯୋଉ ଅଛି ଦୁର୍ଗଟା,
ହୁଁ,
ଜୟସଲମର ସେଠି ବଅ ବର୍ଡର ବି ଯାଇଥିଲୁ ପାକିସ୍ତାନ ବର୍ଡର ବି ଯାଇଥିଲୁ। ଆଉ ବଳ ବି ଯାଇଛୁ ବୁଲାବୁଲି ମନ୍ଦିର ବହୁତ ଲାଇନ ବୁଲାବୁଲି ବି କରିଛୁ ଆରେ ଆଜ୍ଞା,
ଆଛା ତ ଆମେ ଯୋଉ ଶୁଣିଛୁ ରାଜେଶ ତ ଏଠି ପାଣି ସବୁ ମିଳିନି କମ ସେଇଟା କଣ ସତ
ହଁ ହଁ ପାଣି ମୂଳରୁ ମାନେ ତିନିଶହ ଚାରିଶହ ଫୁଟୁ ପାଁଶହଠୁ ତଳକୁ ପ୍ରାଏ ଥିବ ଖୋବୁରା ଇଏ ଟୋଟାଲ କିଛି ପାଣି ନଥାଏ ଆମେ ବି ଯାଇଥିଲୁ ପାଣି ପୁରା ଧରିକିନା ଯାଇଥିଲୁ ଶପିଂସେଣ୍ଟ ପାଣି ଧରିଲ ସବୁ ବ୍ୟାଗରେ ଭର୍ତ୍ତି ଯାଇଥିଲୁ ପାଣି ଏ ସଟେଜ ଅଭାବ ପୁରା ବହୁତ ପାଣି ତ ଆଉ ଦିଲ୍ଲୀ ଫିଲ୍ଲୀ ରୁ ଆସୁଛି ବହୁତ ବାହାର ରାଜ୍ୟରୁ ଏ ଗୋଟେ ସାଇଡ ରେ ରାଜସ୍ଥାନ ଗୋଟେ ସାଇଡ ପଟେ ରେ ପାଣି ଅଛି ଗୋଟେ ନ ଥାଏ ଟିକେ ଆଉ
ଆଛା ଆଉ ଯୋଉ ଶୁଣିଥିଲୁ ପୁରା ମରୁଭୂମି ପୁରା ବାଲି କେତେ ଦୂର ପଅନ୍ତେ ଚାଲିଛି ସେଇ ଯୋଉ ଅଛି ବାଲି କୋ
ବାଲିି ହଁ ହଁ ନାଇଁ ରାଜସ୍ଥାନରେ ତ ମରୁଭୂମି ପୁରା ବାଲି ଆଉ ଗୋଟେ ପଟ ରାଜସ୍ଥାନର ପୂର୍ବ ଇଏ ଆମର ପଶ୍ଚିମ ଇଏଟା ହଉଛି ପୁରା ଅ ସେପଟେ ତାଙ୍କର ଚାଷ ବାସ ବି ବହୁତ କମ ଆଉ ସବୁ ବା ବଲ୍ଲୀ ପୁରା ଟୋଟାଲି ହେଲେ ବି ଗୋଟେ ସନସେଟ ଯେମତି ଆମର ଅ ସୂର୍ଯ୍ୟ ଉଦୟ ଆମେ ଦେଖି ଯାଉଛେ ସେମିତି ତାଙ୍କ ଏପଟେ ସୂର୍ଯ୍ୟ ଅସ୍ତ ଏଟା ଲାଗେ ଯେ ବାଲି ଭିତରେ ସୂର୍ଯ୍ୟ ପଶୁଛନ୍ତି ଏଇଟା ଗୋଟେ ପଏଣ୍ଟ ଅଛି ଆଉ ଭଲ ଏଇନେ ମନ୍ଦିର ଜାଗା ସବୁ ଅଛି ସୁନ୍ଦର ସୁନ୍ଦର ଜାଗା ଦେଖିବା ଦେଖିବା ପାଇଁ ଆଉ
ଆମକୁ ଆମକୁ ଯେମତି ଲାଗେ କି ସୂର୍ଯ୍ୟ ପାହାଡ ଭିତରେ ଯେମତି ଯାଆନ୍ତି ଆଉ ଯଦି ଆମେ ଆମ ବ୍ରହ୍ମ ବିଶ୍ୱବିଦ୍ୟାଳୟରେ ପଳେଇବ ଲାଗେକି ସୂର୍ଯ୍ୟଟା ସମୁଦ୍ର ଭିତରେ ଯାଆନ୍ତି
ହଁ ହଁ ହଁ ବାସ ଯେହେତୁ ବାଲିଟା ବହୁତ ମାନେ ଅଛି ନା ଲଙ୍ଗ ଏଇଆ ଆମକୁ ଲାଗେ ଯେ ବାଲି ଭିତରେ ସୂର୍ଯ୍ୟ ମାନେ ଅସ୍ତ ହଉଛନ୍ତି
ଆଚ୍ଛା ଆଉ ଯୋଉ ଗୋଆ ଯାଇଥିଲେ ସେଠି କୋଉ କୋଉ ଯାଇଥିଲେ
ଏନେ ଏମିତି ବୁଲିବାକୁ ଯାଇଥିଲୁ ଗୋଟେ ଆଉ ସାଙ୍ଗସାଥି ଇରେ ବୁଲାଆ ବୁଲାବୁଲି କରି ବୁଲାବୁଲି କଁନା ଫାଷ୍ଟେ ଆମେ ଯାଇ ଗୋଟେ ଗୋଟେ ମାନେ ରହିବା ପାଇଁ ସେ ଜାଗାରେ ରଇବାପାଇଁ ତାପରେ ଜିଏ ସୁଟ କଲାନି ପଳେଇ ଆସିଲୁ
ଗୋଆରେ କଣ ମନ୍ଦିର ର କଣ ସବୁ ଅଛି ନୂଆ ନୂଆ ଜାଗା ଯ ଜାଣିବା ପାଇଁ
ଏବେ ଭଲ ଗୋଟେ ଅଛି ଆମର ଗିରର୍ଜା ଖ୍ରୀଷ୍ଟିୟନ ମାନଙ୍କର ଯୋଉ ଇଏ ଗୋଟେ ଅଛି ଆମର ଗୀରର୍ଜା ଗୋଟେ ଅଛି ମତେ ବେଶୀ କମ ଦିନ ରହିଲି କିନ୍ତୁ ବେଶୀ ବୁଲାବୁଲି କରିନି ଆମର ଦେହ ସୁଇଟ ସୁଟ କଲାନି ପାଣି ଫାଣୀ ସେଇଠୁ ଆମେ ପଳେଇ ଆଲୁ କାମ କରିବା ପାଇଁ ଯଉ ଯାଇଥିଲୁ ଯଉ ରହିବା ପାଇଁ ପଳିଆସିଲୁ ଆଉ ପଳେଇ ଆସିଲୁନି ଯେ ଆଉ ଆଉ ରହିଲୁନି ବେଶୀ ଦିନ ଆଉ ବ ବର୍ଷା ଫର୍ଷା ଚାଲିଚିବି ନୁହଁ କି
ବର୍ଷା ଵା ଚାଲିଛି ବିଲ କାମ ଚାଲିଛି ସବୁ ଆଉ ବେପାର ଏ ବର୍ଷ ମୋ ବାହୋଉଲି କିଛି ଏତେ ବି ହଉନି କାହିଁ ନା ଦରଦାମ ବହୁତ ଵୃଦ୍ଧି ହେଲାଣି ଆମର ବୀମା ସବୁ କା କାମ କରନ୍ତିୁ ତ ସେଇ ବି ବେପାର ବହୁତ ଧୀରେ ଧୀରେ କମିଗଲାଣି ବହୁତ ଲୋକମାନେ ଆ ଗୋଟେଏ ବହୁତ ଲୋକମାନୋନେ ନିଅନ୍ତି ତ ସେଇ ଗୋ ଗୋଟେ କାମ ଟାକୁ ବହୁତ ମାନେ ନେଲେ ଏ ମାର୍କେଟ ରେ ମେ ବ ବଜାର ତ ବ୍ୟବସାୟ ଟିକେ କମିଯାଏ ଆଉ ଆଜି ଦେଖିବେ ସବୁ ପ୍ରକାର ସାମଗ୍ରୀ ଦରଦାମ ଆକା ଛୁଆଁଏଲାଣି
ହୁଁ ହୁଁ ନାଇଁ ସବୁ କରିଥାନ୍ତ ଆଉ ବର୍ତ୍ତମାନ ସବୁ ରେଟ ରାଟ ସବୁ ବିଭିନ୍ନ ପ୍ରକାର ଚାଷୀ ମାନଙ୍କ ପାଇଁ ବେପାରୀ ବେଶି ଲାଭବାନ ହଉଛନ୍ତି। ଚାଷୀ ମାନେ ବହୁତ ମାନେ କ୍ଷତି ସହୁଛନ୍ତି ମାର୍କେଟ ବି ତାଠୁ ଉଚା ହ ମୁଁ ଏଇ ଏମତି ଅଛି ଗୋଟେ ଜାଗାରେ ଫସଲ ଚାଷ ବାସ କାମ କରୁ।
ଆଚ୍ଛା ଚ୍ଛା।
ହୁଁ।
ଆଉ ଆଜି ରାତିରେ ଆଜି କଣ ସବୁ ଖାଇବା ହେଇଥିଲା?
ଖାଇବା ଯେ ରୁଟି ହେଇଥିଲା ଡାଲମା ଆଉ। ବର୍ଷା ପାଗକୁ ଯେହେତୁ ଏ ରୁଟି ଟିକେ କରାହେଇଛି ଆଉ। ଏମତି କରିଦିଆଯାଇଛି ଆଉ ମୁଁ ତ ଏକୁଟିଆ ଲୋକ ନିଜେ ବି ରୋଷେଇ କରିଦିଏ ବୁଝିଲେ କି?
ହୁଁ
ଆଉ ରୋଷେଇ ବାସ ମୁଁ ନିଜେ କରି ଖାଏ କେଇ ନାହାନ୍ତି
ଆଉ ରାତିରେ ଭାତ ଭାତ କରନ୍ତି ନା ରୁଟି ଖାଆନ୍ତି
ଏ ଭାତ ଭାତ ଖାଉ ଆଜି ବର୍ଷା ବର୍ଷା ଟିକେ ହେଇଛି ବୋଲି ରୁଟି ଟିକେ ଆଣି କରା ହେଇଚି ଆଉ।
ହଁ ହଁ ତରକାରୀ ସବୁ କଣ କହନି ତରକାରୀ କରୁନି ସବୁ ଆପଣ ଫ୍ୟାମିଲି ଯୋଉଟା କି ଭଲ ଲାଗୁ ଥିଲା ଆପଣଙ୍କୁ ନିଜକୁ
ମୁଁ ଟିକେ ସନ୍ତୁଳା ଟା ଖାଏ ସନ୍ତୁଳା ବି ପନିପରିବା ଟିକେ ପଡିବେ ଟିକେ ସନ୍ତୁଳା ଟିକେ ଖାଏ। କାହିଁକିନା ଟିକେ ତେଲମସଲା ଜିନିଷି ଏତେ ନ ଖାଏ ସନ୍ତୁଳା ମନ୍ତୁଳା ଡାଲମା ଟିକେ କିନ୍ତୁ ଆଳୁଭର୍ତ୍ତା ଟିକେ ଏମିତି ନର୍ମାଲ ମୁଁ ଏକୁଟିଆ ନିଜେ ସବୁ ରୋଷେଇ ଜଣିଛି ଚିକେନ ଫିକେନଠୁ ଆରମ୍ଭ କରି
କେମିତି କରନ୍ତି?
ଡାଲି ନର୍ମାଲ ଏମିତି ଆମର ଅ ଡାଲଟାକୁ କଣ ପାଣି ମାନେ ଡାଲଟାକୁ ଟିକେ ଭାଜି ଦେଇକି ନା ଟିକେ ଭାଜି ଦେଇକିନା ଇଏରେ ତାପରେ ଟିକେ ଟିକେ ଜଷ୍ଟ ବ୍ରାଉନ ହେଲାବେଳେ ତାକୁ କାଢିଦିଆ ହବ। ତାପରେ ଏଠୁ ନ କଲେ ବି ଏଇଟା ଭାଦେଲା ପରେ ପୁଣି ପାଣି ଢାଳିଦବା ଆଉ ପାଣି ଢାଳି ଦେଲେ ତା ସେଠାରେ ହଳଦୀ ଆଉ ଡାଲମା ମସଲା ଟିକେ ଲଙ୍କାଗୁଣ୍ଡ ଟିକେ ଦେଇକିନା ଛାଡିଦବା ଆଳୁ ଦିଟା କାଟିକିନା ଏଇଟାରେ ପକେଇଦେଲେ ସେ ସିଝିବ ସିଝି ସାଇଲା ପରେ ତାକୁ ଡାଲିଟାକୁ କାଢ଼ୀ ଦବ କଡେଇଟାରେ ପୁଣି ତେଲ ଟିକେ ପିଆଜ ଟିକେ ଶୁଖିଲା ଲଙ୍କା ଜିରା ଟିକେ ହଉ କି ନହେଲେ ଫୁଟଣ ହଉ ଟିକେ ଫୁଟି ଦେଇ ତାପରେ ଡାଲିଟା ପଘରା ହୁଏ ଆଉ।
ହଁ ବଢିଆ ସୁନ୍ଦର ଆଉ। ଏକା ଖାଇବା ଟିକେ ଏକା କହୁଛ ଟି କେ କେ ବେଳେ ବେଳେ ଉଁ ସମୟ ହଉନଥିବ ବାହାରୁ ବି ଖାଉଥିବେ କଣକୁ ବେଳେ ବେଳେ ଆଉ।
ହଁ ନିଜ ଇ ଆମେ କଣ ଆମେ ସାଧାରଣ ଲୋକ। ଆମେ ନର୍ମାଲ ଭାତ ଡାଲି ଟିକେ ଆଳୁ ଭର୍ତା ଏଇଟା ଆମର ହେଲେ ଠିକ ଖାଦ୍ୟଟା ଭଲ ଦେହ ପାଇଁ ସୁସ୍ଥ।
ହଁ ଆମ ବି ଘରେ ବି ସନ୍ତୁଲା ହୁଏ। ଡାଲମା, ଭଜା, ତରକାରୀ ବିନା ତେ ପିଆଜ ରସୁଣ ବେଳେବେଳେ ଆଉ ତେଲ ମସଲା ପୁରା କମ। ଓ ଲଙ୍କା ଗୁଣ୍ଡ ବି ବହୁତ କମ ପକାଏ କଞ୍ଚା ଲଙ୍କାରେ ତ ତର ।
ଭଲ ଦେହ ପାଇଁ କିଛି ଖରାପ କରିବନି କଞ୍ଚାଲଙ୍କା ଟା ସବୁଠୁ ବଢିଆ ନା। ଆଉ ସେ ରୋଷେଇ ବାସ ଟିକେ ଜଣା ଅଛି ଆଉ ଆପଣଙ୍କୁ କଣ
ହୁଁ ରୋଷେଇରେ ମୁଁ ମାଆଙ୍କ ପାଖରୁ ଶଖୁଛି ଆ ଆଳୁ କଟିକି ଏବଂ ଏ ପୋ ପୋଟ ପୋଟଲର ବେସନ ପକେଇ ଗୋଟେ ତରକାରୀ ତାପରେ ଡାଲମା କରିବା, ଭା ତ, ରୁଟି ବେଲା ବେଲି ଟିକେ ହୁଏନି ଧୀରେ ଧୀରେ ଶିଖୁଛି। ଆମର ଏପଟ ଟିକେ ଇଡଲି ଟିକେ ଅଧିକା ହୁଏ ଚାଉଳରେ। ଅ ଚକୁଳି ହୁଏ। ଏବଂ ସେଇଆ ଇଡଲି ଭାରି ମତେ ପସନ ଆଉ ଘରେ ବି ଖାଆନ୍ତି। ଭଲ ସେଇଟା ଦିହ ପାଇଁ। ଆ କାହିଁକି ନା ଯାଇଥିଲୁ ହଁ?
ଟିଲା ଭଲ ଖାଦ୍ୟ ଇଟିଲି ଚକୁଳି ମୋର ବି ଇଟା ପସନ୍ଦ।
ହୁଁ, ଆନ୍ଧ୍ରା ଆଡେ ଯାଇଥିଲୁ। ସେଇଠି ବଡ ଗୋଟେ ଡଟର କହୁଥିଲ ଇଡଲି ଆଉ ଚଟଣି ଖାଇଲେ ଦେହ ପାଇଁ ଭଲ। ରାତିରେ ଖାଇକୁ ଟିକେ ପ ପେଟ ହାଲକା ଥାଏ। ଏତି ଖାଆନ୍ତି ଏମିତି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
ହଁ, ସେଇ କହୁଲେ ସକାଳୁ ପୁରା ଆ ରଜା ଫ୍ରି ଖାଇବ। ସନ୍ଧ୍ୟା ବେଳକୁ ପ୍ରଜା ଫ୍ରି ଖାଇବ। ତଥା ମତେ କହୁଥିଲ ସେଇ ଆଧାରକୁୁ ଦେଖି ଚାଲିଛି। ହଉ ଆଜ୍ଞା
ଆଜ୍ଞା।
ଜଣେ କିଏ ମତେ ଡାକିଲେଣି ମୁଁ ଯାଉଛି ଆଉ ଟିକେ ପ ପରେ ଆପଣଙ୍କ କଥା ହେବି।
ହଉ ହଉ ଠିକ ଅଛି ହଉ ଆଜ୍ଞା ହଉ ହ ହଉ ହଉ।